ହାଲୋ।
ହାଲୋ।
ଅ ଶୁବୁଚି କିନ୍ତୁ ଆପଣଙ୍କ ଭଏସଟା ବହୁତ୍ ସ୍ଲୋ ଶୁବୁଚି ମୁଁ ବହୁତ ଧୀରେ ଧୀରେ ଶୁବୁଚି।
ହ
ହେଲା ହଁ କୁହନ୍ତୁ ଏବେ ସୁଭିଲା।
ଆଜ୍ଞା ଏବେ ଶୁଭିଲା ଆଜ୍ଞା ଶୁଭିଲା?
ଆଜ୍ଞା ଆଜ୍ଞା ହଁ ସୁଭିଲା ହଁ ହଁ ହଁ।
ଶୁଭୁଚିତ?
ହଁ ହଁ ଏବେ ପୁରା କ୍ଲିୟର ଭଲସେ ହଁ ଶୁଭୁଚି। ଅ ଏଇ ଘର କାମ ସାରିକି ରୋଷେଇ ସାରିକି ଏଇଠି ବସିଥିଲି। ଆପଣ କଣ କରୁଛ
ହଁ ହୋ।
ହ
ମୁଁ ଏମିତି ବସିଥିଲି ଖାଇବା ଟାଇମ ବି ହେଲାଣି ତ ଆଉ ଟିକେ ପରେ ଖାଇବାକୁ ଯିବି ଆଉ। ଆପଣ ରୋଷେଇ କଣ କରିଛନ୍ତି?
ରୋଷେଇ ଆଜି ହେଇଛି ଭାତ ଡାଲମା ପୋଟଳ ଆଳୁ ଭଜା ଆଉ। ଏମିତି ସବୁ
ଓହୋ। ଓହୋ ଆଉ
ଏମିତି।
ମାନେ କଣ ଆପଣ ବେଶୀ ଉଷୁନା ପସନ୍ଦ ନା ଅରୁଆ ପସନ୍ଦ?
ଅନା ମତେ ବେଶୀ ଉ ଉସୁନା ହିଁ ପସନ୍ଦ। ଅରୁଆ ଏତେ ମତେ ବି ପସନ୍ଦ ନାହିଁ। ସେତେବେଳେ ଦରକାର ପଡେ ରୋଷେଇ ହବା ପାଇଁ ଯେମିତି କି ହେଇଗଲା ସଂକ୍ରାନ୍ତି ହେଇଗଲା କି ସୋମବାର ହେଇଗଲା ସେଇ ଟାଇମ ରେ ହିଁ ହୁଏ।
ହଁ ସେଇ ଟାଇମ ରେ ଟିକେ କରା ହୁଏ ଆଉ।
ହଁ କିନ୍ତୁ ସବୁଦିନ ଏଟା ଉସୁନା ଟା ହିଁ ରୋଷେଇ ହୁଏ।
ହଁ ତାପରେ ବି ଧର ମାନେ ଜଣେ ଜଣଙ୍କର ଥାଏକି ଅରୁଆ ଟା ଖାଇଲେ ଟିକେ ଗ୍ୟାସ୍। ବାହାରେ ଗ୍ୟା ଏ ଗ୍ୟାସ ପ୍ରୋବ୍ଲେମ୍।
ହଁ ହଁ ପ୍ରାୟତଃ ଉଷୁନା ଖାଇବା ପାଇଁ ପସନ୍ଦ କରନ୍ତି।
ହଁ। କିନ୍ତୁ ମତେ ଟିକେ ଭଲ ଲାଗେ ଅରୁଆ ଟା ଖାଇବାକୁ ଆଉ।
ହଁ ହଁ ଭଲ ବି କିନ୍ତୁ ଉ ପ୍ରାୟତଃ ଗାଁ ଜାଗା ମାନଙ୍କରେ ସବୁ ଲୋକମାନେ ପ୍ରାୟତଃ ଉଷୁନା ରୋଷେଇ କରିବା ପାଇଁ ରୋଷେଇ କରନ୍ତି ପ୍ରାୟତଃ। ଏମିତି
ଆଜି ହଁ ସବୁଦିନ ଉଷୁନା ହିଁ ହୁଏ। କିନ୍ତୁ ଏଇ ସଂକ୍ରାନ୍ତି ହଉ ଗୁରୁବାର ହଉ ଏମ ତି ଦିନ ଗୁଡାରେ ହୁଏ ଅରୁ ଅରୁଆ ଟିକେ ଆଉ।
ହଁ।
ଅରୁଆ ସହିତ ଟିକେ ମୁଗ ଡ଼ାଲିଟା ବହୁତ ଭଲ ଲାଗେ ଆଉ।
ହଁ ଠିକ କହିଲେ।
ହଁ ଆଉ ତାପରେ ବି ଧର କିଛି ଥିବ ପର୍ବପର୍ବାଣି ଏବେ ଏମିତି ହୁଏ ଆଉ। ଆଉ ବହୁତ ଭୋଜି ମାନଙ୍କରେ ବି ହୁଏ ଅରୁଆ।
ଭୋଜିମାନଙ୍କରେ ତ ସବୁଠି ମାନେ ଆଉ ସିଏମ୍ ସିଏ ଆଗ ପୁରୁଣା ଯୁଗରେ ତ କୋଉଠି କୋଉଠି ହଉଥିଲା, ଯେତେବଳେ ଏତେ ଲୋକଙ୍କର ପସନ୍ଦ ନଥିଲା। ସେଇ ସାଧା ସାଧି ଉଷୁନା ଭାତ ହେଇଗଲା କି ଘ ର ତିଆରି ତରକାରୀ ବି ହେଟେ ଭୋଜି ମାନଙ୍କରେ ହେଇଯାଏ। ତ ଏବେ ମୁଁ ଆଜି ଯେହେତୁ, ମଁହୁତ ଆଧୁନିକ ସଂସ୍କୃତିକି ଲୋକମାନେ ଆପଣେଇଲେଣି। ମୁଁ ପ୍ରାୟତଃ ଜାଗାରେ ଅରୁଆ ଭା ଅରୁଆ ଚାଉଳଟା ରୋଷେଇ ହୁଏ।
ହଁ ଯେମ୍ ମୁଁ ପଢ଼େ।
ହଁ
ଆପଣ?
ନାଁ, ମୁଁ ଗୃହିଣୀ ଜଣେ।
ଅ ହଁ।
ପାଠ ପଢା ସେ ଆପଣଙ୍କ ଲକ୍ଷ୍ୟ କଣ ଅଛି, ମାନେ ତୁମର କଣ ଲକ୍ଷ୍ୟ ଅଛି? କି ଭବିଷ୍ୟତରେ କଣ ହେବା ପାଇଁ ଇଛା ଅଛି?
ହଁ, ହ ଇଞ୍ଜିନିୟର। ମୁଁ କାରଣ ବିଟେକ୍ କରୁଚି ତ।
ହଁ, ହଁ।
ଇଆଡେ ତ ଦେଖିଆ କଣ ହଉଚି? ପଢାପଢି ବି ଚାଲିଚି ଭଲ।
ଭଲ ହଉ। କଣମ୍ ଭଲ ଲାଏ ଆପଣଙ୍କୁ ଖାଇବାରେ?
ଖାଇବାରେ ମୁଁ ତ ଆଇଁଷ ଖାଏ। ତ ମତେ ଟିକେ ବିରିୟାନୀ ପସନ୍ଦ, ଚିକେନ୍ ବିରିୟାନୀ ଆଉ ଏମତି ସବୁ ପସନ୍ଦ।
ଜ୍ଞା।
ତ ଟିକେ ଚିକେନ୍ ବିରିୟାନୀ ଭଲ ଲାଗେ ଆଉ।
ହଁ, ହଁଉ
ହୁଁ। କାରଣ, ଆମେ ବାହାରେ ରହୁଛୁ ନା, ହଷ୍ଟେଲ୍ ରେ। ତ ଆମକୁ ମାନେ ବହୁତ ଭୋକ ହୁଏ। ତ ଧର ଆମେ ଖରା ବେଳେ ଦିନେ ଦିନେ ମାନେ ନ ଖାଇକି ଟିକେ ରହିଯାଉ, ତ ଆମେ ସନ୍ଧ୍ୟା ବେଳୁକୁ ତ ଏମିତି ଆଡୁ ସାଡୁ ଖାଇଲା ବେଳୁକୁ ଆଉ ଟିକେ ଠିକ୍ ଲାଗିବନି। ତ ବିରିୟାନୀ ଟିକେ ଖାଇଦେଲେ ଟିକେ ଭଲ ଲାଗେ ଆଉ।
ଉଁ ଭଲ କଥା ମାନେ ବାହାରୁ ଅଲଗା କିଛି ବି ଆଉ ଯିମିତି ବହୁତ ସାରା ତେଲ ଜିନିଷ ତେଲ ଛଣାଛଣି ଜିନିଷ ଏରା ସବୁ ଖାଇବା ଅପେକ୍ଷା ଏ ଖାଇଦେଲେ ବି ଠିକ୍ ମାନେ
ହଁ, ସେଇଟା। ମାନେ ଦିନରେ ଟିକେ ଭାତ ନ ଖାଇଲେ ଟିକେ ଭଲ ଲାଗେନି ଆଉ। ଆଉ ତା'ପରେ ବି ଏମିତି ମାନେ ହଷ୍ଟେଲ୍ ରେ ତ ସବୁବଳେ ଭାତ ଭାତ ଭା ତ ତ ଆଉ ବାହାରୁ ବି ଆଉ ଭାତ ଆଣିବୁ। କି ମାନେ ଭଲ ଲାଗିବନି ତ, ସେଇଥିପାଇଁ ଟିକେ ବିରିୟାନୀ ନେଇ ଆସିକି ଖାଇ ଟିଓ ଟିଓ ଭଲ ରେ ଟିକେ ଭଲରେ ବି ଖାଉଁ, ଏମତି ଆଉଁ। ଆଉ ପେଟ ବି ପୁରେ। ସେଇଟା ହଉଚି କଥା। ମାନେ ଖରା ବେଳୁ ଖାଇ ନଥିବୁ ନା, ତ ଭୋକ ବି ଜୋର ହଉଥୁବ।
ହଁ ସେଟା ସବୁ ସବୁ ସବୁ ଠିକି କାଁ -କାମ କରିଲା ମାନେ ବାହାର ଜିନିଷ କିଛି ଖାଇବାର ବି ହେଲା। ଭଲ ଦିନିଷ ବି ମିଳିଗଲା ତ ପେଟ ବି ପୁୁରିଲା ଏଇଟା ବି ଭଲ ରହିବ।
ହଁ ରୁଟି ଫୁଟି ବି ଖାଇ ହୁଅନ୍ତା କିନ୍ତୁ ଏ ରୁଟି ଟା ଟିକେ ରାତିରେ ଖାଇବେ ଠିକ୍ ଆଉ ଖରାବେଳୁ ପାଇଁ ଆଉ ରୁଟି ଏତେ ବି ଇଏ ନୁହଁ। ତାପରେ ବି ଆମେ କଲେଜ ଫଲେଜ ଯାଉଚି ଏପଟ ସେପଟ ଖରାରେ ଇଏ ସିଏ କ୍ଲାସ ଫ୍ଲାସ୍ କଲା ବେଳକୁ ବହୁତ ଭୋକ ହୁଏ। ତ ଆଉ ହ ଆମର ହଷ୍ଟେଲ ରେ ଏମିତି ଖାନା ବନାନ୍ତି ଦିନେ ଦିନେ ପୁରା ଖାଇବି ହବନି ମାନେ ଦେଖିଥିବ ଘରେ ଖାଲି ଭାତ ଡାଲି ବି ହଉ ଖାଇ ହେଇଯିବ କିନ୍ତୁ ଆମ ହଷ୍ଟେଲ କଣ ହୁଏ ମୁଁ ଜାଣିନି ହୁଁ ସେ ଭାତ ଡାଲି ଖାଇବି ହବନି।
ହଁ ବା ଘର ଖାଇବା ଟିକେ ଅଲଗା ରହେ ଆଉ ଘର ଖାଇବା ବି ସମସ୍ତଙ୍କର ପସନ୍ଦ ଥାଏ ଘର ତିଆରି ଖାଇବା।
ହୁଁ।
ମୁଁ ତ ଏତେ ଭଲ ହୁଏ। ଉଁ ପ୍ରାୟତଃ ସମସ୍ତଙ୍କୁ କେହି ଜଣେ ବି ନୁହେଁ ପ୍ରାୟତ ସମସ୍ତଙ୍କୁ ଏଇ ହଷ୍ଟେଲରେ ରହିକି ଖାଇବା ଅସୁବିଧା ତ ପ୍ରାୟ ସମସ୍ତଙ୍କୁ ହେଇଚି ଏଇ କାରଣ ଲାଗି ପ୍ରାୟତଃ କେ ତେକ ଅଛନ୍ତି ବି ଅ ଉଁ ପାଖରେ ଭଲ ସୁବିଧା ନ ଥାଉ ପଛେ କିନ୍ତୁ ଉଁ ସେଇ ପାଖକୁ ହିଁ କଲେଜ ଗଲେ କି କୌଣସି ଉଁ ପାଠ ପଢି ବୋଇଲେ ସେଇଠି ବାହାରକୁ ଯିବାକୁ ଉଁ ପସନ୍ଦ କରନ୍ତିନି। ଏ ଜଣେ ଜଣେ ରହିପାରନ୍ତିନି ବି ଖା-ଖାଇବା ପିଇବା ଟିକେ ଏପଟ୍ ସେପଟ୍ ହେଲେ ତାଙ୍କ ଦେହ ବି ଖରାପ ହେଇଚି। ଯୋଉମାନେ ଅ ଯୋଉମାନେ ଚଳିଗଲେ ମାନେ ତାଙ୍କର ଆର୍ଜେଷ୍ଟ କରିଦେ କରିଗଲେ ତ ତାଙ୍କର ଠିକ୍ ଅଛି।
ହଁ ମୁଁ ବି ଥରେ ମାନେ ଆଗରୁ ବରହମପୁରରେ ରହୁଥିଲି। ତ ସେଠି ମାନେ ତାଙ୍କର ଟିକେ ମାନେ ପୁରା ଇଏ ଖାଇବା ପିଇବା ଟିକେ ଟିକେ ଅଲଗା ଆଉ ଏମତି ଟିକେ ତାଙ୍କର ଚାଲିଚଳଣ ସେପଟେ ପୁରା ଅଲଗା ପାଣିପାଗ। ତ ମୋ ଦେହ ବହୁତ ଖରାପ ହଉଥିଲା ସେଠି। ଅ ତାପରେ ଆଉ କିଛି ଦିନ ରହିବାର ଥିଲା ହେଲେ ମୁଁ ରହିଲିନି ପଳେଇ ଆସିଲି ଆଉ।
ହଁ ସବୁ ସବୁ ଅଞ୍ଚଳରେ ବି ତାଙ୍କ ଖାଇବା ପିଇବା କି ଅ ରୋଷେଇ କରିବା ପ୍ରଣାଳୀ ବି ବହୁତ ଅଲଗା ରୁହେ ଆମ ଏ ଠି ଆମେ ଯେମତି କରୁଚେ ତ ଅଲଗା ଜାଗାକୁ ଗଲେ ବି ସେମିତି କରନ୍ତିନି ତାଙ୍କର। ଉଁ ବହୁତ ମାନେ ତାଙ୍କ ଉପାୟ ବି ବହୁତ ଅଲଗା।
ହଁ ଆମର ଇଆଡେ ଭାତ ଡାଲି ଖାଇବେ ନା ତାଙ୍କର ଭାତ ସହିତ ଟମାଟୋ ଗୋଟେ ଚଟନି ଟାଇପ ର କମାଟ ଟମାଟ ଝୋଳ ଟାଇପ୍ ର କରିଥାନ୍ତି ସେଇଟାକୁ ଗୋଳେଇକି ଖାଆନ୍ତି ତ ଆମର ଅଭ୍ୟାସ ହେଇଯାଇଚି ଡାଲି।
ହଁ ଆମର ଉଁ ଛୋଟ ବେଳରୁ ଆମେ ଏ ପର୍ଯ୍ୟନ୍ତ ଅଭ୍ୟାସ ହେଇଚି। ଭାତ ସହ ଡାଲି ଭାତ ଡାଲି। ତ ହଠାତ୍ ସେଇଟା ବଦଳିଲା ବେଳକୁ ତ ଆମକୁ ଏତେ ବହୁତ ହଇରାଣ ହବାକୁ ପଡିବ। ଯିଏ ବି ହଉ ସମସ୍ତେ ବି।
ହଁ ଖାଇ ହୁଏନି ଆଉ।
ଆଉ ଅ ଖାଇବା ଯଦି ଅ ଠିକ୍ ନହେଲା ତ ଅ ଏଁ ଦେହ ବି ଠିକ୍ ରହିବନି ଦେହ ଠିକ୍ ନ ରହିଲେ ତ ପାଠ ପଢାରେ ଟୋଟାଲ ବି ମନ ହିଁ ଲାଗିବନି ସେଥିପାଇଁ ଖାଇବା ବି ଟିକେ ଗୁରୁତ୍ବ ଦବା କଥା ଆଉ
ଦେହ ଏଠି କିନ୍ତୁ ଠିକ ରହୁଚି, ଚଳିବ। ହେଲେ ବି ଟିକେ ବାହାର ଖାଇବା ଯେତେବେଳେ ଖାଉଚୁ, ଟିକେ ଦେହ ଏପଟ ସେପଟ ହଉଚି ଆଉ। ହଷ୍ଟେଲେରେ ରହିଲା ମାନେ ସେଇୟା ହିଁ ହବ, କାରଣ ମନ ଲାଗିବନି ପୁରା। ଏମତି ଘର ଛାଡିକି ଆସଛୁ, ତାପରେ ଘରକୁ ଟିକେ ଯିବୁ, ଇଏ ସିଏ ଏମତି।
ହଁ ସେଟା ସମସ୍ତଙ୍କ, ସମସ୍ତଙ୍କ ପାଇଁ ହେଇଯାଏ। ପୁରା ପନ୍ଦର କୋଡିଏ ବହୁତ ବର୍ଷ ଧରି ଆମେ ଯଦି ରହିଲେ ଘରେ ହିଁ ରହିଲେ, ଘରଠୁ ସେଇ ପାଖରେ ପାଠ ପଢିବା ପାଇଁ ଗଲେ, ଆସିଲେ ଘରକୁ ହଠାତ୍ ଦୂରକୁ ପଳେଇବା ହୁଁ ବହୁତ କଷ୍ଟ ହୁଏ ହେଇଯାଏ। ତାପରେ ସେଇ ଟାଇମ୍ ରେ ବି ଯେତେବେଳେ ସେ ହଷ୍ଟେଲ ଲାଇଫ୍ ବି ସରେ କି ପାଠ ପଢିବା ସରିଲା, ଘରକୁ ଆସିବା ଟାଇମ୍ ରେ ବି ସେତିକି କଷ୍ଟ ଲାଗେ, କି ସେଠିକା ଅ ସାଙ୍ଗସାଥି କିଏ ବି ହେଇଗଲା, ତ ସେମାନଙ୍କ ଦୂରକୁ ଯିବାକୁ ପଡେ, ସେମାନଙ୍କର ସେତେବେଳେ ବି ସେତିକି କଷ୍ଟ ଲାଗେ ଘରଠାରୁ
ହଉ ଟିକେ ଆମେ ତାଙ୍କ କଥା ମନେ ପଡେ, ଏମତି ହୁଏ ଆଉ।
ଆଉ ଆପଣ ରଜରେ କୁଆଡେ ବୁଲି ଯାଇଥିଲେ?
ରଜରେ, ହଁ ଏଇ ପାଖ ଏଇ ପାଖାପାଖି ଗାଁକୁ ହିଁ ଟିକେ ବୁଲିବାକୁ ଯାଇଥିଲୁ, କାରଣ ବେଶୀ ଦୂର ବାଟ ଯାଇ ହେଲାନି। କଣ କି ଦିନ ସାରା ଖରା ଗରମ, ଆଉ ଯେମିତି ତି ଚାରିଟା ପାଞ୍ଚଟା ହେବ ତ
ଦେଖିବା।
ବର୍ଷା ହେଇଯାଏ, ସନ୍ଧ୍ୟା ଟାଇମ୍ ରେ ଟିକେ ସନ୍ଧ୍ୟା ଟାଇମ୍ ରେ ବାହାରିବ ବୁଲିବା ପାଇଁ ତ, ସେତେବେଳେ ବର୍ଷା ହେଇଯାଏ। ଯେହେତୁ ରଜ ଟାଇମ ରେ ବର୍ଷା ହୁଏ, ତ ଏଇଟା ତ ସାଧାରଣ କଥା। ମୁଁ ବେଶି କୁଆଡେ ବୁଲିବା ପାଇଁ ଯାଇନୁ।
ଅଁ ହ।
ଏମିତି।
ହଁ, ଭଲ ହିଁ ମାନେ କାରଣ ଖରା ବହୁତ ଜୋରରେ ହଉଥିଲା ଆପଣ ଯିବେ, ତ ପୁରା ମାନେ ଦେହ ହିଁ ଖରାପ ହେଇଯିବ ଯୋଉ ଖରା ଫୁଣି ଧର ସନ୍ଧ୍ୟାରେ ବର୍ଷା ହଉଥିଲା ଓଦା ହେଇଯିବ ମାନେ ସରିଲା, ସେ ଖରାକୁ ବର୍ଷା, ପୁରା ଦେହ ଖରାପ ହେଇଯିବ।
ହଁ ସିଏ ସେପାଇ ଟିକେ ମାନେ ଏତେ ବି ଇଛା ହେଲେ ବି, ବାହାରକୁ ଯିବା ପାଇଁ କି, ରଜ ଅଛି କି, ବୁଲିବା ପାଇଁ ଯିବା କିଏ ଡାକିଲେ ତ ବାହାରକୁ ଗଲେ ଖରାକୁ ତ ଇଛା ହୁଏନି ଆଉ, କି ଯିବା ବି ଉଚିତ୍ ଠିକ୍ ବି ନୁହେଁ। ଏତେ ଖରାକୁ ଯିବା ଆଉ।
ହୁଁ।
ହଉ ଆପଣ ଯାଆନ୍ତୁ କଣ କରିବେ ଆଉ, ମୁଁ ରହୁଚି।
ହଉ ଠିକ୍ ଅଛି, ଠିକ୍ ଅଛି ମୁଁ ରଖୁଛି।
ଆଜ୍ଞା, ଆ ଆପଣଙ୍କ ସହିତ ଭଲ ଲାଗିଲା କଥା ହେଇକି। ଆଉ କେବେ କଥା ହବା ଆଉ।
ଆଜ୍ଞା।
ଆଜ୍ଞା।